ହଁ
ହୁଁ
ହେଲୋ
ହଁ କୁହ?
କି କଣ କରୁଛ?
ମୋ ଝିଅ ମୋ ଭାଇ ଝିଅକୁ ପାଠ ପଢଉଥିଲି ସେ କାନ୍ଦୁଚି। କହୁଛି ମୁଁ ପଢିବିନି ଆଉ।
ତେ ମାନେ କୋଉ କ୍ଲାସ ତାର।
ତାର ଅଙ୍ଗନବାଡି ନା।
ହଁ
ତାକୁ କହିଲି ଦୁଇକ ପଣିକିଆ ଲେଖ ସିଏ କାନ୍ଦୁଛି।
ତମେ ତାକୁ ଟିକେ ଗେଲ୍ହା କରିକି ବଢଉନ।
ପଢିଲା ପାଞ୍ଚଟା ବେଳରୁ ପଢିଲାଣି ସେ।
ଓହୋ ଏ ସେତେବେଳୁ ପଡିଲାଣି ଆଉ ତାର ମନ ଅଛି ପଢିବା ପାଇଁ ତମେ ଯୋଉ କଥା କହୁଛ।
ସେ ଡାକିଲା ତାପରେ ମୁଁ ଆସିିକି ଗପିଲି। କଥା ହେଲି ସେଠୁ ସେ ବସିଥିଲା ବସଥିଲା ମୋ ଭଉଣୀ ଟିଉସନ ରୁ ଆସିଲା ସେ ତା ସହିତ ଲାଗିଲା ଲାଗିଲା ଯେମିତି ସେ କାନ୍ଦୁଛି। ଘରୁ ପଳେଇମି କହୁଛି।
ତମେ ଟ୍ୟୁସନ କର?
ହଁ
କୋଉ କୋଉ କ୍ଲାସକୁୁ ପଢାଅ?
ଚତୁର୍ଥରୁ ସପ୍ତମ ଶ୍ରେଣୀ।
ହ ତାଲେ ତମେ ଟିଉସନ କରୁଛ କେତେବେଳେ କର ସକାଳେ?
ଚାରିଟା ବେଳେ।
ଚାରଟା ବେଳେ କର।
ହଁ
ଚାରିଟା ବେଳେ କଣ କର ମାନେ ସନ୍ଧ୍ୟାବେଳେ ନହେଲେ ସକାଳେ କରୁନ ଚାରିଟା ବେଳେ ମାନେ ତାଙ୍କ ଫେରିବା ଟାଇମ୍ ଟା‌ ତ
ସକାଳେ ସକାଳେ କଣ ହବ ମୁଁ ସକାଳେ ପା ଯାଉଛି। କମ୍ପ୍ୟୁଟର ଯାଉଛି ଆଉ।
ମାନେ ସକାଳୁ ମାନେ ସାତଟା।
ନା ମୁଁ ମୁଁ ସକାଳୁ ଗାଧୋଇବି ଖାଇବି ମୋ କାମ କରିବି।
ଆଉ ତାହାଲେ ଏଇ ସନ୍ଧ୍ୟା ସନ୍ଧ୍ୟା ଛଅଟା ସାତଟା ବେଳକୁ।
ସ୍କୁଲଛୁ ସ୍କୁଲ ଛୁଟି ଥିଲେ। ଏବେ ସ୍କୁଲ ଖୋଲିଲା ବୋଲି ସକାଳୁ ସକାଳୁ ହୋଉଛି ଆଉ। ଆଜି ସ୍କୁଲ ଖୋଲିଲା ନା ଆଜିଠୁ ସକାଳୁ ହୋଉଛି ସବୁଦିନ।
ଓ ସକାଳୁଆ ଆଜି କରିଦବ ଆଉ।
ହଁ। ଆଉ ପିଲା
ସାଉଥ୍ ମାନେ କଣ ତାଙ୍କୁ ବାଡାଅ।
ନାଁ ଯିଏ ପାଠ ନକରେ ତାକୁ ଖାଲି ବାଡାଏ।
ବାଡାଅ ତମେ।
ହଁ ସେମିତି ଟିକେ ଟିକେ।
ଉଁ।
ତୁ ସବୁ ଜାଣିଥିଲୁ। ଉୁଁ ହୁଁ ମୋ ସାଙ୍ଗ ଗୋଟେ ଏଇଠି କଥା ହୋଉଚି। ସେ କହୁଛି କହୁଛି ତାର ଆରବରଷକୁ ମ୍ୟାରେଜ ହେଇଯିବ।
ଯେ ତାକୁ କହିଲି ଯେ ସବୁ ଜାଣିଥିଲୁ।
ଓହୋ। ଆଉ ଘରେ ସମସ୍ତେ କଣ କରୁଚନ୍ତି?
ମା ତନ୍ତବୁଣି ସାରି ଏବେ ବସିଛନ୍ତି। ମୋ ଭଉଣୀ ଶୋଇପ ଶୋଇପଡ଼ିଲାଣି। ଭାଇ ତ ନାହାଁନ୍ତି ବାପା ତ ନାହାଁନ୍ତି ବାହାରେ ସବୁ। ମୁଁ ମୁଁ ଆମ ବାଡିରେ ଠିଆ ହେଇକି କଥା ହୋଉଛି।
ଆଉ ତମ ବାଡିରେ ସବୁ କି କି ଗଛ ଅଛି।
କନିଅରୀ ଫୁଲ ଗଛ ତରାଟ ଗଛ। ଆଉ ପୋଇ ଗଛ, କଖାରୁ ଗଛ, ଆଲୋଭେରା ଗଛ। ଗଛ ଲଗେଇଛି ଲଙ୍କା ଗଛ ଲଗେଇଛି ପିଜୁଳି ଗଛ ଅଛି।
ହଁ ହୋଉ ଏତେ ସାରା ସବୁ ଗଛ ହେଲା ପିଜୁଳି ହେଉଛି।
ହଁ ହଁ। ହେଇଥିଲା ଏବେ ରଜରେ ପାରିକି ପାରିଥିଲୁ ଆଉ ଭାଇ ମୋ ବଡ ମାଙ୍କ ପୁଅ ଭାଇ ହଁ ମୁଁ
ହୁଁ।
ମୋ ମା ମିଶି ପାରିଥିଲୁ ଆଉ।
କେତେ ପିଜୁଳି ବାହାର କଲ?
ପିଜୁଳି କିିଲେ।
ନାଲି ମାନେ ଭିତର ଯୋଉ ନାଲି ପିଜୁଳି ଆସେ ନା ଧଳା।
ନାଁ ଧଳା ପିଜୁଳି ହେଲେ ମିଠା ପ୍ରବଳ।
ଆଉ କାଇଁ ଆଣିଲନି।
ପୁଣି ହେଲେ ନେବି।
ଦେଲନି ମୋତେ ଆଣିବ ମୋ ପାଇଁ ହେଲା।
ହଁ ହଁ ପୁଣି ହେଲେ ନେବି।
ହୁଁ ହୁଁ
ମତେ ଟିକେ ଗଛ ଲଗେଇବାକୁ ଭଲ ଲାଗେ ଗଛ ଲଗେଇବି ଗଛର ଗଛର ଯତ୍ନ ନେବି।
ହଁ ଗଛ ଆମପାଇଁ କେତେ ଉପକାରୀ? ମାନେ କହିବାକୁ ଗଲେ ଆମ ପାଇଁ ସିଏ ସବୁଠାରୁ ବଢିଆ। ମାନେ ଗୁରୁତ୍ୱପୂର୍ଣ୍ଣ କାରନ ସିଏ ଆମକୁ ମାନେ ଆମକୁ ନିଶ୍ୱାସ ପ୍ରଶ୍ୱାସ ନବାପାଇଁ ସବୁ ଅ ଅମ୍ଳଜାନ ଦଉଚି ହୁଁ ଆଉ
ଖା ଖାଦ୍ୟ
ଯଉ ଖାଦ୍ୟ ସବୁ ଦଉଚି ମାନେ କହିବାକୁ ଗଲେ ଆମର ସିଏ ଗୋଟେ କଣ? ମାନେ ଆମର ସିଏ ବହୁତ ଗୁରୁତ୍ୱପୂର୍ଣ୍ଣ ହଁ। ଏଇ ଲୋକମାନେ ସବୁ ଯୋଉ କାଟି ଦଉଛନ୍ତି ଗଛ ରାସ୍ତା ଫାସ୍ତା କରିବା ପାଇଁ
ହଁ ସେଇରାକ ସେଇ ସେଥିପାଇ ସବୁଜ କୋଠରୀ ଗ୍ୟାସ ଗ୍ୟାସର ପ୍ରଭାବ ବଢୁଚି ଯୋଉଥିପାଇଁକି ଗରମବି ଅଧି
ହଁ ହଁ ଏତେବି ଯୋଉ ଅ କଣତ ସେଟା ଗୋଟେ କି ଗ୍ୟାସ ଗୋଟେ ଯୋଉଟା ଏବେ ଏ କ୍ଲେରୋ ଫ୍ଲୋରୋ କାର୍ବନ ଗ୍ୟାସ୍ ଯୋଉଟା ସେଟା ଏବେ ଆସୁନି କି ଆମ ପୃଥିବୀକୁ ଆସୁଛି ଏବେ ପୁରା ଚର୍ମ ରୋଗ ବାହାର କରୁଚି ମାନେ ବହୁତ ସାରା ରୋଗବି ହଉଛି ଯୋଉ ରଶ୍ମିଟା ସେଇଉଭି ଡ୍ରେ ଡ୍ରେ
ସେ ରଶ୍ମିଟା ଆମ ବାୟୁମଣ୍ଡଳ ଆଉ ଟାଣ ମାନେ କଣ ଶୋଷିପାରୁନି ଯଉ ମାନେ ଗଛ ଗଛ ସଂଖ୍ୟା କମିଗଲା ବେଳକୁ ଆଉ ବାୟୁମଣ୍ଡଳଟାକୁ ଶୋଷ ଶୋଷ ମାନେ ଶୋଷି ପାରୁନି ଯୋଉଥିପାଇଁକି ସେଟା ପୃଥିବୀ ପୃଷ୍ଠକୁ ପଳେଇ ଆସୁଛି ଆଉ ଆମ ଅମ୍ଳ ବର୍ଷାବି ହଉଚି ଆଉ ଆମ ଦେହରେ ପଡିଲେ ଆମକୁ
ମାନେ ସରକାରୀତ ଖାଲି ର ରାସ ରାସ୍ତା ରାସ୍ତା ରାସ୍ତା ଖାଲି ରାସ୍ତା କରିଚାଲିଚି। ମାନେ ଗଛ ଏତେ ମାତ୍ରାରେ କାଟୁଚନ୍ତି ଏତେ ମାତ୍ରାରେ ହୁଁ ଆଗକୁ ଲାଗୁଛି ଆଉ ଅମ୍ଳଜାନକି ଜଳ ମିଳିବନି। ଏଥିପାଇଁ ଆମେ ସଦାବେଳେ ଗଛ ବଞ୍ଚେଇକି ତାଙ୍କର ଯତ୍ନ ନେଇକି ପୁରା ରଖିବା କଥା। ନହେଲେ ଆମର ଭବିଷ୍ୟତ ଯିବ ଯିବ ଯିବ ତାସହିତ ଆମର ପୂର୍ବ ଯୋଉ ପର ପିଢି ଯେତିକ ସବୁ ଆସିଥିବେ ତାଙ୍କରବି ଯିବ ଭବିଷ୍ୟତ। ତ ପୁରା ନଷ୍ଟ।
ଆରେ ଗଛ ଥିଲେସିନା ଅମ୍ଳଜାନ ଆସିବ ପାଣିବି ଆସିବ ଆଉ ଆଉ ଗଛ ନଥିବ। ପାଣି ଆସିବ କୁଆଡୁନା ଅମ୍ଳଜାନ କୁଆଡୁ ଆସିବ ଏମିତି ଚାଷ କାର୍ଯ୍ୟବି ହେଇପାରିବନି।
ହଁ ଯଦି ବର୍ଷା ନହବ ପାଣି କୋଉଠୁ ଆସିବ ତାହେଲେ।
ବାତ୍ୟା ଖାଲି ହବ ନହେଲେ ମରୁଡି ହବ।
ହୁଁ
ଲୋକ ପୁରା ମାନେ ଅସୁବିଧା ପଡିବେ
ହୁଁ। ଏତେ ଉପକାରୀ ମାନେ ତା ସରକାର ତା ପ୍ରତି ବହୁତ ସାହାଯ୍ୟ ଅନୁଷ୍ଠାନ ନବା କଥା କି ଯେ ଯୋଉମାନୋନେ ଗଛ କାଟୁଛନ୍ତି ମାନେ ସେ ତ ନିଜେ ଏତେ ଯୋଉ ରାସ୍ତା ମସ୍ତା କରିକି ଏତେ ଇଏ କରୁଛିନ୍ତି ତାହେଲେ ବି ଗୋଟେ ନିୟମ ରଖିବା କଥା ନିୟମ ମାନୁନାହାନ୍ତି ଲୋକ କିଛି ବି।
ଲୋକ ମାନେ ବି ଟିକେ ସତର୍କ ରହିବା କଥା।
ହଁ ସେ ଗଛ ଫଛ ଲଗେଇବା କଥା ତାର ଯତ୍ନ ନବା କଥା ମୋ ବାବା ପୁରା ସବୁ ଗଛ ଲଗାନ୍ତି ଆମର ଟିକେ ହୁଁ ହୁଁ ଜାଗା କମ୍ ତ ସେଥିପାଇଁ ଆମର ମାନେ ଯେତିକି ବି ଜାଗା ଅଛି। ଏତିକିରେ ମୋ ବାବା ସଦାବେଳେ ସବୁ ଗଛ ଲଗାନ୍ତି ଯେତେ ଯୋଉଁ ଗଛ। ହଁ ମାନେ ଥାଏ। ସବୁ ଗଛ ସେଏ ଲଗାନ୍ତି ମାନେ ପନିପରିବା ହଉ କି ଫୁଲ ହଉ ମାନେ ଆମର ଏଇଠି ମାନେ ଉଠିଆ ଆପେ ଆପେ ବି ଗୋଟେ ଗୋଟେ ଗଛ ଉଠିଯାଏ କିନ୍ତୁ ଆମ ଜାଗା ଜାଗା ସଟ ବୋଲି ଆମେ ରଖୁନା।
ଆମର ବି ଏଠି ଆପେ ଆପେ ଶାଗ ଗଛ ଉଠିଛି କଳମ ଶାଗ ଗଛ ଆଉ କୋସଳା ଶାଗ ନେଉଟିଆ ଶାଗ। ଏସବୁ ଶାଗ ଆମର ଆପେ ଆପେ ଉଠେ ନା ନା ବିକୁନୁ ବା ମାନେ ଆମ ବାଡିରେ ଏମିତି ଆପେ ଆପେ ଉଠେ ଆଉ
ଯିଦି ତମେ ବିକିବ ମୋ ପାଇଁ ଆଣିବ ନା
ଉଁ ବିକ୍ରି
ଦେଖି ହେଲା ରହେ ଯଦି ଅଧିକ ହେଲା କେବେ
ହଁ ନିଁ ନିହାତି
ଆମର ବି ଚାଷ କାମ ହୁଏ।
କଣ ଏମିତି ଉଁ ହୁଁ ଆ ତମର ପୁରା ତମେ ପୁରା ଶିଖିଚ ଲୁଗା ବୁଣିବା।
ହଁ।
ଡ୍ରେସ ଫ୍ରେସ ତିଆରି କରି ରଖିବା ମାନେ କପଡା ତିଆରି କରିକି ତା ସହିତ ଡ୍ରେସ୍ ବି ତିଆରି କର ନା।
ହଁ କପଡା ବୁଣିବେ କପଡାରୁ କପଡା କପଡ଼ା ବୁଣିବେ ତାକୁ ସିଲେଇ କରିକି କରନ୍ତି ଆଉ।
ସୂତା ତମର ହଁ ଆଉ ସେମାନେ
କୋଉ କୋଉ ସୂତା ଆମର ଆସେ ଟସର ଜାଣିଞ୍ଚ। ହଁ ସେଥିରୁ ହୁଏ ଯୋଉଟା ଆମର ରେଶମ
ଓ ରେଶମ ଆଉ ଟସର ଗୋଟେ।
ହଁ ଯେଉଁଟା ରେଶମ ସେଇଟା ହେଉଚି ଟସର।
ଓହୋ ସେଯୋଉ ପୋକ ହଁ ହଁ ସେ ପୋ କରୁ ତମେ ସେପୋକ ଚାଷ କର?
ନା ନା ସେଗୁଡ଼ା ହୁଏ ବେସିକାଲି କେନ୍ଦୁଝର ଜିଲ୍ଲା ମାନେ ଆଦିବାସୀ ଅଞ୍ଚଳ ମାନଙ୍କରେ ହୁଏ ଆଉ ବଣ ବଣ ଜଙ୍ଗଲ ଏରିଆରେ ହୁଏ ସେମାନେ ଚାଷ କରନ୍ତି ସେମାନେ ତାଙ୍କଠୁ ଆମେ କିଣିବୁ କିଣି ସାରି ଆମେ ତାକୁ ଆଣି ଶୁଖେଇକି ତାକୁ ସିଝେଇକି
ହୁଁ।
ତାକୁ ବ ବଳା ଯାଏ ଗୋଡ଼ରେ
ହୁଁ।
ତାପରେ ର ରଙ୍ଗ କରାଯାଏ ବି ବିଭିନ୍ନ ପ୍ରକାର ରଙ୍ଗ ଡିଜାଇନ୍ ହବନା ସେଥିପାଇଁ ବିଭିନ୍ନ ପ୍ରକାର ରଙ୍ଗ କରିକି ବୁଣିବୁ ତାପରେ ପ୍ର ମାର୍କେଟକୁ ଛଡ଼ା ଯିବ ଆଉ।
ଓହୋ। ତମରତ ବହୁତ୍ ବିକୁଥିବ?
ଆମ ଗାଁରେ ହଁ ଅଛି।
ମୁଁ ଦେଖିଆ ଯଦି ଗଲି କଉଦିନ ଆଣିବିନା। ମୋ ପାଇଁ ଟିକେ କମେଇବ ଆଁ।
ହଁ।
ହୁଁ ଆଉ ଆମ ଯୋଉ ମାନେ ଦିଦି ଫିଦି ସମସ୍ତେ ସମସ୍ତେ ମାନେ ତମର ସବୁ ମାନେ ସମୁ ଯେତିକି ସବୁ ଅଛନ୍ତି ସମସ୍ତେ ଜାଣିଚନ୍ତିନା ବୁଣିବା ମାନେ ବୁଣା ବୁଣି ଶିକୁଣି କରିବା ଏରା ସବୁ।
ହଁ।
ଓହୋ।
ତାର ଉପରେ ଏବେ ଗୋଟେ ଫିଲ୍ମ ହେଇଚି ମେହେର ମୁଣ୍ଡା ଜାଣିଚନା?
ହୁଁ କଣ ମେହେର୍ ମୁୁଣ୍ଡା ଫିଲିମ୍ ଶୁଣିଚି କିନ୍ତୁ ଦେଖିନି।
ସେଟା ଦେଖିବ।
ତମେ ଅଛ ତାଭିତରେ?
ନା ମୁଁ ନୁହେଁ ଆମ ଗାଁଲୋକ ସବୁ ଅଛନ୍ତି ଆଉ।
ଓହୋ ଏଇଠି ହେଇଥିଲାକିି ତମ ଏ ଟି ମାନେ ତମରି ଗାଁରେ ହେଇଥିଲା।
ଆମ ଗାଁରେ ହେଇନି କିନ୍ତୁ ଆମ ବୁଣାକାର ମାନଙ୍କୁ ନେଇକି କରାହେଇଛି।
ଓହୋ। ତାହେଲେ ଦେଖିବି ଆଉ ନିଶ୍ଚୟ ଦେଖିବି। ଓହୋ। ହୁଁ।
ସେଥିରେ ଆମର ଆମର ଅଛି ବୁଣାକାର ମାନଙ୍କର ଦୁଃଖ କେମିତି କଣ ସେରା ସବୁ
ହଁ ଚାହାଲେବି ମାନେ ଏମିତି ସମସ୍ତେ ଯିଏ ବି ଯୋଉ କାମ ବି କରୁଛନ୍ତି ହଁ କିନ୍ତୁ ସେଟା ଟିକେ ଉନ୍ନତି ହେଇପାରୁନି ଯାହାକୁ ସେୟା ରଖୁଛି ସରକାର ତା ପ୍ରତିବି ଛି ଧ୍ୟାନ ଦଉନି ନା।